ହାଲୋ
ହଁ ହାଲୋ
ହଁ ଶୁଭ ସକାଳ ସାର।
ଶୁଭ ସକାଳ, ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ, କେମିତି ଅଛନ୍ତି?
ଭଲ ଅଛି, ଆପଣ କେମିତି ଅଛନ୍ତି?
ଭଲ ଅଛି। ଘରେ ସମସ୍ତେ କେମିତି ଅଛନ୍ତି?
ଘରେ ବି ସବୁ ଭଲ ଅଛନ୍ତି, କୁଶଳ ମଙ୍ଗଳ ସବୁ, ଆଉ ଆପଣଙ୍କ ଘରେ?
ହଁ ଆମ ଘରେ ବି ସ
ଆଉ କଣ ଖାଇଲେଣି କି ନାଇଁ?
ହଁ ସରିଗଲାଣି ଜଳଖିଆ, ଆଜି ହେଇଥିଲା ଆମର ହୁଁ ରୁଟି ଆଉ ତରକାରୀ ହେଇଥିଲା।
ଆଜ୍ଞା।
ଆଉ ଆପଣଙ୍କର?
ହଁ ମୋର ବି ଜଳପାନ ସରିଗଲାଣି ସକାଳେ ଖାଇଥିଲି ପୋଡ ପିଠା।
ଆ, ବଢିଆ ଜିନିଷ ଟେ ଖାଇଛନ୍ତି ଆଉ।
ଆଜ୍ଞା, ଏବେ ପଖାଳ ଭାତ ଓ, ଟମାଟୋ ଲୁଣ ସବୁ ଇଏ କରିକି ଚକୁଡ଼ିକି ତଉ ପୋଡ଼ା ହେଇଥିଲା, ଖାଇଥିଲି ଆଉ
ଆପଣ ମାନେ ନିଜେ କରିଥିଲେ ନା, ଘରେ ବନେଇ ଦେଇଥିଲେ?
ନା ନା, ବୋଉ ବନେଇ ଦେଇଥିଲା।
ହଁ କେମିତି କରନ୍ତି ମାଉସୀ ଜାଣିଛନ୍ତି ଆପଣ?
ନା କେମିତି କରନ୍ତି ତ ସେ ରେସିପି ଜଣା ନାହିଁ ମତେ ପୋଡ ପିଠା।
ଆଉ ଆପଣଙ୍କ ଆଡେ ପାଗ କେମିତି ହେଇଛି?
ପାଗ ତ କାଲି ରାତିରୁ କୁହନି ପୁରା ମେଘ ଇଏ ହେଇକି ଘଡଘଡି ବର୍ଷା ଇଏ କାଲି ରାତିରୁ ବର୍ଷା ହଉଚି ଏବେ ଯାଇ ବର୍ଷା ହଉଚି ଆପଣଙ୍କ ସିଆଡେ?
ହଁ ଆମର ବି ରାତିରେ ହିଁ ବର୍ଷା ହଉଛି ଆପଣ ତାହେଲେ ବର୍ଷାରେ ବଢିଆ ଜିନିଷଟେ ଖାଇ ଦେଇେଇଛନ୍ତି ଆଉ ମାନେ ବର୍ଷା ପାଗକୁ ପୋଡପିଠାର ଅନୁଭବ ପୁରା ବଢିଆ ନେଉଛନ୍ତି।
ପୁରା ବଢିଆ ଆଉ କାଲି ରାତିରେ ବି ସେ ବର୍ତ୍ତମାନ କାଲି ରାତିରେ ଗୋଟେ ଭୋଜିଥିଲା ବୁଜି ଯାଇଥିଲି। ସେଇଠୁ ତ ବର୍ଷା ଷ୍ଟାର୍ଟ ହେଇଛି ଯେ ଏବେ ଯାଇ ଛାଡ଼ିବାକୁ ନାହିଁ ଆଉ।
ହଁ ଏଇ ବର୍ଷା ମାନେ ଏଇଟା ଆମ ପାଇଁ ଭଲ ଯେ ମାନେ ଯୋଉ ହିସାବ ରେ ଗରମ ଟା ହଉଥିଲା ବର୍ଷା ହେଇକି ଟିକେ ସବୁଆଡେ ଥଣ୍ଡା ପଡୁଛି ଭଲ ଲାଗୁଛି ବି।
ଆଜ୍ଞା।
ଆଉ ଆପଣଙ୍କ ପାଖାପାଖି ଏମିତି ବୁଲାବୁଲି ଭଲ ଜାଗା ଅଛି?
ହଁ ଆମ ଅଞ୍ଚଳରେ ପାଖାପାଖି ବହୁତ ଭଲ ଭଲ ଜାଗା। ବୁଲିବାକୁ ଅଛି କନ୍ଧମାଳ ନାଁ ତ ଶୁଣିଥିବେ?
କଣ କହିଲେ?
କନ୍ଧମାଳ ଜାଗା ତ ଜାଣିଥିବେ ବା ସେ ସେଇଠେ ବହୁତୁ ଭଲ ଭଲ
ସେଠି ତ ଦାରିଙ୍ଗ ବାଡି ବି ଅଛି ମାନେ ଯାହାକୁ କି ଆମ ଓଡିଶାର ତ କାଶି
ଦ୍ଵିତୀୟ ଦ୍ଵିତୀୟ କାଶ୍ମୀର।
ହଁ ସେଇ ମାନେ ଆମ ଓଡିଶାର କାଶ୍ମୀର କହନ୍ତି ଆଉ ଦେଶର କାଶ୍ମୀର ତ କାଶ୍ମୀର ହିଁ ଅଛି।
ଆଜ୍ଞା।
ତ ସେଇ ଭଲ ଲାଗେ ଶୁଣିଛି ବହୁତ ସେଠି ଗୋଟେ ପାର୍କ ବି ଅଛି ନା ମାନେ
ବଟର ଫ୍ଲ ବା ପ୍ରଜାପତି ବୋଲି
ଓହୋ ପ୍ରଜାପତି ପା ହଁ। ସବୁ ଭଲ ମାନେ ଆପଣ ସେଇ ସବୁ ଜାଗା ବୁଲିଛନ୍ତି ନା? କେମିତି କଣ ଲାଗେ ସେଇଠି ମୁଁ ତ ଶୁଣିଛି ଯାଇନି।
ସୌନ୍ଦର୍ଯ୍ୟ ଜନକ ଜାଗା ପାହାଡର ସେଇ ଏହିଇ ଯୋଉ ଗଛଲତାର ସେହି ଅ ଗଭୀରତା ଭିତରେ ଯେତେବେଳେ ପଶିଯାଉ ଆମେ ତ ସେତେବେଳେ ଯେମିତି ଆମର ହୃଦୟକୁ ଶାନ୍ତି ମିଳିଥାଏ ସେଇ ଟାଇପି ତ ଅନୁଭବ ହୁଏ ଆଉ ସେହି ଯୋଉ ଝରଣାର ପାଣି ଶବ୍ଦଟା ଯୋଉ ଟାଇପି ର ବାହାରିଥାଏ
ବହୁତ ଭଲ ଲାଗେ। ମାନେ ମନ ପୁରା ମୋହିତ ହେଇଯାଏ ସେଇଠି ପୁରା ଆଉ ସେଇ ଜାଗାକୁ ଦେଖିଦେଲେ ତ ଆଉ ଆସିବାଖକୁ ବୋଧେ ଇଚ୍ଛା ବି ହଉନଥିବ।
ନା ନା ନା ସେଇଆ ତ ଇଏ ହେଇକି ଆମର ଏଇଠି ତ ପାଞ୍ଚଟା ଜାଗା ବୁଲିବାକୁ ଅଛି ପୋକଡାଝର, ପୁତୁଡି ହଁ ଆଉ ଆମର କଣ୍ଟ୍ରାମାଲା, ଉର୍ମାଗଡ ଅ ତାପରେ ସବ ପଡେ ମୁନିଗୁଡା ଏମିତି ସବୁ ଇଏ ହେଇକି ଅଛି ପାଞ୍ଚ ଛଅ ଟା ଜାଗା ଦାରିଙ୍ଗବାଡି ଇଏ ହେଇକି ଅଛି।
ବହୁତ ଭଲ ଜାଗାଟା ତାହେଲେ ମାନେ ବୁଲିବାକୁ ବହୁତ ଭଲ ଲାଗୁଚି। ତାହେଲେ ଆଉ ଶୁଣ ମାନେ ସେଠି ତାହେଲେ ଝରଣା ଗରିକା ବି ଥିବ?
ହଁ ଝରଣା ସବୁ ଜାଗାରେ ଅଛି ଯୋଉ ଯୋଉ ଜାଗା ନା ନେଲି ସବୁ ଜାଗାରେ ଝରଣା ଅଛି।
ଓ ତାହେଲେ ତ ବହୁତ ଭଲ ଲାଗୁଥିବ। ମୁଁ ଶୁଣିଛି ପକଡା ଝର ଟା ବହୁତ ମାନେ ବଣଭୋଜି କରିବାକୁ ବହୁତ ଭଲ ବୋଲି ଶୁଣିଛି।
ହଭୋ ଜିମୁ ମାନେ ସେଇ ଯୋଉ ଶୀତ ଦିନର ସୌନ୍ଦର୍ଯ୍ୟ ହଁ ସକାଳୁ ଯୋଉ କୁହୁଡି ତା ପଡିଥାଏ ପୁରା ଏମିତି ଲାଗେ ଯେ ସେ ଝରଣାରୁ ମାନେ ମେଘଯାକ ଯାଇକି ଆକାଶର ମାନେ ମେଘ ସହ ମିଶି ଯାଇଛି।
ହଁ ମାନେ
ର୍ଯ୍ୟ ଭରକ ଦୃଶ୍ୟ ଯିଏ ଦେଖିଥିବ ତାର ମନ ମାନେ ପୁରା ମନମୋହିତ ଲୋଭିତ ହେଇଯାଇଥିବ।
ଆଉ ମାନେ ସେ ଜାଗାରୁ ଇଚ୍ଛା ହବନି ବି ନାଇଁ କି ମାନେ ମାନେ ବହୁତ ଭଲ ଜାଗା ତାହେଲେ ଶୁଣିକି ବହୁତ ଖୁସି ଲାଗିଲାଣି ଯିବାକୁ ବି ଇଛା ହେଇଯାଉଛି। ବହୁତ ଭଲ ଆଉ ଯୋଉ ହଁ ହଁ ଯିବା ଆଉ ମାନେ ଏଇ ପୁତୁଡି ଜାଗା ଟା କେମିତି ଯୋଉ କହିଲେ ସେଇଠି କେମିତି କଣ ଅଛି ତାର ସୌନ୍ଦର୍ଯ୍ୟତା ଟା
ପୁତୁଡିରେ ମାନେ ପୁତୁଡି ସେଇଟା ବି ଗୋଟେ ଜଳପ୍ରପତାକୁ ନେଇକି, ସେ ଜଳପତା ଯେତେବେଳେ ମାନେ ସେଇଠ ପ ପଥର ପଥର ଇଏ ଭିତରେ ଝରଣା ଟା ଯାଇଛି। ତ ସେଇ ଜାଗାରେ ଯେତେବେଳେ ଆମେ ପୋତୁଡୁ କିି ତଳ ସାଇଡ ରୁ ଦେଖୁ ତ ସେଇ ଜାଗାରେ ପୁରା ମନମୋହିତ ସୌନ୍ଦର୍ଯ୍ୟ। ଅ ଲାଗିଥାଏ ଆଉ ସେଇ ଜାଗାକୁ ମାନେ ସେ ଝରଣା ପାଖକୁ ଏଥିପାଇଁ ଯାଇ ହଉନି ସେଇ ଜାଗାରେ ଗୋଟେ ମାନେ ଆମର କଣ କୁହନ୍ତି କି ଶକ୍ତି। ଯୋଉଟା କିି ବିଦ୍ୟୁତ ଶକ୍ତି ଉର୍ପଣ ହୋଇଥାଏ।
ହଉଛି ତ ମାନେ ସେଇଠୁ ତାହେଲେ ସେଇ ଜାଗାରେ ବିଦ୍ୟୁତ ଶକ୍ତି ଟା ଉତ୍ପନ୍ନ କରିକି ମାନେ ଆମର
ନା ନା ଏବେ ଯାଇ ମାନେ ସରକାର ସେହି ଏ ଲଗୁ କରିନାହାନ୍ତି ମାତ୍ର ସେଇ ଜାଗାକୁ ଯଦି ଆମେ କିଏ ବି ଯିବା ହାରି କିମ୍ବା ମନୁଷ୍ୟ ପଶୁ ପକ୍ଷୀ ତ ସେଇ ଜାଗାରେ ସେଇ ବିଦ୍ୟୁତ ଶକ୍ତି ଟା ସେ ଟାଣି ନିିଏ। ତ ସେଇ ଜାଗାକୁ ସେଥିପାଇଁ ସେଇଟା ଅଧିକାଂଶ ଟିକେ ଦୁର୍ଘଟଣା ଘଟିଥାଏ। ନାଇଁ ଯାଆନ୍ତି ମାନେ ଅଲଗା ଜାଗାରେ ସେଇଠି ବଣଭୋଜି ଟାଇପ ର ହୋଇଥାଏ। ବହୁତ ଭଲ ଭାବେ।
ମାନେ ତା ସେଇ ସେଇ ପାଖକୁ ଯାଆନ୍ତି ଖାଲି ଏମିତି ବୁଲିବାକୁ ଦେଖନ୍ତି କିନ୍ତୁ ସେଇ ଜଳକୁ ସ୍ପର୍ଶ କରନ୍ତିନି। ମାନେ ଜଳକୁ ସ୍ପର୍ଶ କରିଦେଲେ ଏଇ ସବୁ ଘଟଣା ଘଟିଥାଏ କିନ୍ତୁ ଯାହା ବି ହଉ ଗୋ ଟେ ଭଲ ଶୁଣିବାକୁ ମିଳିଲା ଯେ ସେଠୁ ବିଦ୍ୟୁତ ଶକ୍ତି ଉତ୍ପନ୍ନ ହଉଛି ଯାହାକି ଆମକୁ ତ ବିଦ୍ୟୁତ ଜିନିଷ ଟା ନିହାତି ଦରକାର।
ଆଜ୍ଞା। ଏବେ ଯାଇ ସରକାର ସେଇଟା ଲାଗୁ କରିନାହାନ୍ତି। ସେଥିପାଇଁ ଯୋଜନା ଚାଲିଛି।
ହଁ ହଁ।
ଆଜ୍ଞା। ସେଇଟା ଯେବେ ଲାଗୁ ହେଇଯିବ ଆମର ପାଖାପାଖି ଅଞ୍ଚଳର ଆ ମିନିମମ୍ ଗୋଟେ ଦୁଇଶହ ପ ପଚାଶ ଟି ଗାଁ ଲାଭ ଉତ୍ପନ୍ନ କରିପାରିବେ ବହୁତ ପ୍ର ପ୍ରକାର ବି ବିଦ୍ୟୁତ ନ ବାହାରିଲେ ଯେତିକି ବିଦ୍ୟୁତ ବାହାରିବ ପାଖାପାଖି ଅଞ୍ଚଳର ଗାଁ ଯାକ ସବୁ ସେଇଟାକୁ ମନୋଭାବ ଲାଭ କରିପାରିବେ ଆଉ।
ହଁ ଉପଯୋଗୀରେ ଆସିପାରିବ କାହିଁକି ନା ଏବେ ତ ଗ୍ରାମାଞ୍ଚଳ ଞ୍ଚଳରେ ମାନେ ଗ୍ରାମାଞ୍ଚଳ ଗୁଡାକୁ ବି ମାନେ ବିଦ୍ୟୁତ ଗଲାଣି ଆଉ ଲୋକ ବି ବହୁତ କିଛି ମାନେ ବହୁତ ଜିନିଷ ପାଇଗଲେଣି ଆଉ ଆଗ ତାଙ୍କ ସେତିକି ସୁବିଧା ସୁଯୋଗ ମିଳୁନଥିଲା ଏବେ ତ ଗ୍ରାମାଞ୍ଚଳରେ ବି ବହୁତ ଜିନିଷ ସୁବିଧା ସୁ ସୁଯୋଗ ମିଳିଗଲାଣି ତ ବହୁତ ସେ ଜିନିଷ ଟା ବହୁତ ଭଲ ଆଉ
ଆଜ୍ଞା ଆଜ୍ଞା। ଇଏ ହେଇକି ସବୁ ପଢାପଢି କଣ ଚାଲିଛି?
ମୋର ମାନେ ଗୋଟେ ବିଷୟରେ ସରି ଯାଇଛି। ମୁଁ, ଆଉ ଗୋଟେ ବିଷୟରେ ମାନେ ଏଇ ପିଜି ଟା କରାଉଛି।
ଆଚଛା ଆଚଛା।
ଆଉ ଆପଣଙ୍କର ଯୋଉ ଉର୍ମାଗଡ କହିଲେ। ସେଇଟା ମାନେ ଏମିତି ଗୋଟେ ଗାଁ ଟାକୁ ଖାଲି ନା ସେଇଟା ବି ଏମିତି ପାହାଡ ଜଙ୍ଗଲ ଝରଣାକୁ ନେଇ ଏମିତି
ନା ନା ସେଇଟା ବି ମାନେ ସେ ଉପରକୁ ଯିବାକୁ ହେଲେ, ପ୍ରଥମେ ଘାଟି ଚଢ଼ିକି ଯିବାକୁ ପଡ଼େ।
ଓ ମାନେ ସେଇ ଉର୍ମାଗଡ। ମାନେ ଏମିତି ପାହାଚ ଅଛି ନା ପାହାଡରେ ଯିବେ?
ନା ନା ପାହାଡ କୁ କାଟା ବି ହେଇଛି ପାହାଚ ବି ଅଛି। ସେତେବେଳେ ଗାଡି ମା ରେ ବି ଯାଏ ସେ ଯେତେବେଳେ ଯେତେବେଳେ ଯାଆନ୍ତି। ଗଛ ଲତା ଇଏ ହେଇକି ଜଙ୍ଗଲ ଟାଇପ ର ହେଇକି ସେଇଟା ବି ଝରଣା ଟାଇପ ର ହୁଏ। ସେଇଟା ବି ମାନେ ଗାଧେଇ ହୁଏ ସବୁ କିଛି କରେଇ ହୁଏ। ଝରଣାଟା ସେଇଟି ବଣଭୋଜି ବହୁ- ବହୁତ କରନ୍ତି ଆଉ।
ହଁ, ମାନେ ତାହେଲେ ସେଇ-ସେଠି ବି ବଣଭୋଜି ହୁଏ ନାଇଁ କି? ଭଲ ଜାଗା ଟା ତାହେଲେ। ମାନେ ଜଣେ ଗାଡିରେ ବି ଯାଇପାରିବ ଆଉ ଜଣେ ଚାଲି ମାନେ ଚାଲି ସେଠି ସେଇ ପାହାଚ ଦେଇକି ଯାଇପାରିବ ନାଇଁ କି, ବହୁତ ଭଲ ସୁବିଧା ଅ ଅଛି। ମାନେ ବହୁତ ଲୋକ ତାହେଲେ ଆସୁଥିବେ ସେଠିକି ନା?
ଆଜ୍ଞା ଆଜ୍ଞା ବହୁତ ଲୋକ ବି ଆସୁଛନ୍ତି।
ତାହେଲେ ଜଙ୍ଗଲ ପାଖାପାଖି ମାନେ ଆପଣ ବହୁତ ସୁବିଧା ବି ପାଉଥିବେ। ସବୁ ଜଙ୍ଗଲୀ ଖାଦ୍ୟ ଗୁଡାକ ମାନେ ଜିନିଷ ଗୁଡାକ ମିଳୁ ଥିବ। ଏଇ ଚାର ହଉ ମହଲ ହଉ ସବୁଦିନ
ଆମର ଯୋଉ ଜାଗାକୁ ବି ଯିବୁ ଆମର ଆମେ ମେନ୍ କଥା ହେଲା ଆମର ଜିଲ୍ଲାର ଆ ମୁଁ ଆମେ ରହି ଯାଉଛୁ। ଏଇ ଯୋଉ କହୁନାହାନ୍ତି ସେଇଟା କଣ ଯେ ମୂଳ ଯୋଉଟା ଅଞ୍ଚଳ।
ହଁ।
ହଁ, ଯେମିତି ଆମର ଏଇଟା ସହରାଞ୍ଚଳ ହେଇଯିବା ଯୋଗୁ ଆମକୁ ସେଇଇ ଇଏ
ସୁବିଧା ଟା ଉପଲବ୍ଧ ଟା ହେଇପାରୁନି।
ହେଇପାରୁନି।
ହଁ, କିନ୍ତୁ ମାନେ ଆପଣ କହିବାକୁ ଗଲେ। ବେଶୀ ମାତ୍ରାରେ ସେଇ ଉପଯୋଗ ଟା ମାନେ ସେଇ ସୁବିଧା ସୁଯୋଗ ଟା ପାଇ ପାରୁନାହାନ୍ତି ଯଉ ଯୋଉ ଭଳି ଅଛି ପାଖାପାଖ୍ ଏତେ ସୁନ୍ଦର ଜାଗା। ଏତେ ପାହାଡ ଜଙ୍ଗଲ ଅଛି। ଚାହିଁଲେ ସବୁ କିଛି ଛି, ମାନେ ଏବେଯ ଜଙ୍ଗଲର ସେଇ ପାହାଡ ଜିନିଷ ଫଳମୂଳ ସେଗୁଡାକ ତ ଆମ ଦେହ ପାଇଁ ଭଲ ନା। ଖାଇବା ଆମେ ଆଜିକା ସମୟରେ ଯୋଉ ସବୁ ଜିନିଷ ଖାଉଛେ କିନ୍ତୁ ସେଇଟା ହଉଛି ପ୍ରକୃତରେ ମାନେ ସେଇ ଜିନିଷ ଟା ଆମ ଦେହ ପାଇଁ ବହୁତ୍ ଭଲ କିନ୍ତୁ ସେ ସୁବିଧାଟା ମିଳିପାରୁନି ମିଳିବା କଥା ବହୁତ ଭଲ ଆଉ ସରକାର ତ ସବୁ ଜିନିଷ କରିଦେଲେଣି ଧୀରେ ଧୀରେ ସବୁ କିଛି ହେଇଯିବ ଆଉ।
ସବୁ କିଛି ଅବତମ ହତ ହେଇଯିବ ଆଉ।
ହଁ, ଆପଣଙ୍କର ଯାହା ବି ହଉ ମାନେ ସେ ପାଖାପାଖ
କୁ ଗୋଟେ ସୁଯୋଗ ମିଳୁଛି। ଆମକୁ ସକାଳୁ ଆମ ଗାଁ ପାଖାପାଖି ଯେତିକି ମାନେ ଚାଷ ହେଇଥାଏ ପରିବା ପତ୍ର। ବିନା ସାର ଜାତୀୟ ଖାଦ୍ୟ ଆମ ଗାଁ ପାଖକୁ ବିକ୍ରି କରିବାକୁ ପଳେଇ ଆସନ୍ତି।
ତାହେଲେ ସେଇଟା ତ ସବୁଠୁ ଭଲ ଜିନିଷ ମାନେ ଆପଣ ପୁରା ମାନେ ଚ ଚାଷ ଜିନିଷ ଖାଇଲେ ଆଉ ଯୋଉଟା କି ସାର ଜିନିଷ ଖାଇକି ହିଁ ଆମ ଦେହକୁ ଆମେ ବହୁତ ଖରାପ କରୁଛେ। ଆଉ ଆପଣ ତ ବିନା ସାରରେ ସବୁ ଖାଉଛେ
ମାତ୍ର ସେଇ ଗୋଟେ ଜିନିଷ ସକାଳ ପାଞ୍ଚଟାରୁ ଗଲେ ହିଁ ସେଇ ଜିନିଷ ଟା ମିଳିବ। ନହେଲେ ଛଅଟା ସାତଟା ଭିତରେ ସରି ଯାଇଥାଏ।
ହଁ ହଁ ମାନେ ବହୁତ ସକାଳୁ ଉଠିକି ମାନେ ଆପଣ ତ ବହୁତ ଭଲ ଜାଗାରେ ରହୁଛନ୍ତି ପାହାଡିଆ ଅଞ୍ଚଳ ମାନେ ସକାଳ ର ସେଇ ଦୃଶ୍ୟ ଟାକୁ ସବୁଦିନ ମାନେ ଆପଣ ବହୁତ ଅନୁଭବ କରଥିବେ ବହୁତ ଭଲ ଲାଗୁଥିବ। ମାନେ ବହୁତ ଭଲ ଜାଗାଟେ ଆଉ ଏଇ ତ ପନିପରିବା କହୁଛନ୍ତି। ଯୋଉଟା କି ସତେଜ ପନିପରିବା ଆପଣ ପାଇଲେ। ଯୋଉଟା କି ଆମ ଦେହ ପାଇଁ ବହୁତ ହି ଭଲ ଆଉ ବହୁତ ଭଲ ଲାଗୁଥିବ ଆଉ।
ସୌନ୍ଦର୍ଯ୍ୟକୁ ନେଇକି ହୋଇଥାଏ ଏଇତ ଆମର ତ ହାତରେ କିଛି ନାହିଁ ସବୁ ସେ ପ୍ରଭୁଙ୍କ ହାତରେ।
ହଁ ସେଇ ସେଇ ଜଗନ୍ନାଥଙ୍କ ହାତରେ ଆଉ ସେ ପ୍ରକୃତିକୁ ଆମେ ଯେତିକି ସୌନ୍ଦର୍ଯ୍ୟରେ ଭରି ରଖିବା ସିଏ ବି ଆମକୁ ସେ
ଘୋଡେଇକି ରଖିବ ପ୍ରକୃତିର ଲାଭ ଭ ଆମ ପାଇଁ ଯେତିକି ମାନେ ପ୍ରକୃତି ଆମକୁ ଯେତିକି ଦେଇଥାଏ ଆମେ ବି ପ୍ରକୃତିର ସେତିକି ଯତ୍ନ ନେବା ଆଉ
ଉଚିତ ହଁ ଆମେ ବି ତାକୁ ଯ ଆମେ ଯେ ହଁ
ଆମର ଗୋଟେ ଇଏ ହେଇଛି ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ଜାଣିଥିବେ।
ହଁ ହଁ
ହ ତାଙ୍କ ତରଫରୁ ଆମର ଗୋଟେ ସ୍ଵେଚ୍ଛାସେବା ସବୁବେଳେ ହୋଇଥାଏ ଆମ ଜିଲ୍ଲାରେ। ସେଥିପାଇଁ ବୋଲି ପ୍ରତି ବର୍ଷ ଯୋଉମାନେ ବଣଭୋଜି କରି ଆସିଥିବେ ତାଙ୍କ ସାଇଡ ରେ ତ ଅଳିଆ ଆବର୍ଜନା ପଡିଥାଏ। ସେଇଟାକୁ ଆମେ ସଫାସତୁର କରିଥାଉ।
ହଁ ତାହେଲେ ବହୁତ ଭଲ ଜିନିଷଟେ କରୁଛନ୍ତି ଆଉ। ମାନେ ଖୁସି ଲାଗିଲା ଜାଣିକି। ଆଉ ବହୁତ କିଛି ଶିକ୍ଷା ବି ମିଳିଲା ବହୁତ ଭଲ ଲାଗିଲା ଆପଣ ଏତେ ସୁନ୍ଦର ଭାବରେ ବୁଝେଇଲେ ଏତେ ସୁନ୍ଦର ଆପଣଙ୍କ ପାଖାପାଖି ପାହାଡିଆ ଅଞ୍ଚଳର ଦେଲେ। ମାନ
ଆଜ୍ଞା
ଭଲ ଭଲ ହଉ ଧନ୍ୟବାଦ ସାର୍।
ଧନ୍ୟବାଦ ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ।